ହାଲୋ। ହଁ ହଁ ହାଲୋ ଭାଇ ନମସ୍କାର। ହଁ, ହଁ। ଜୟ ଜଗନ୍ନାଥ ଭାଇ। ହାଲୋ ହଁ ଭାଇ ଭଲ ଅଛି ଆପଣ କଣ କରୁଛନ୍ତି? ଆଉ ଭାଇ କଣ କରୁଚନ୍ତି ଆପଣ? ହଁ ଏବେ ଆଗ ଜଷ୍ଟ ଟିଫିନ କରି ଆସିଲି। ଆଉ ଆସିକି ବସ
ଆଜ୍ଞା। ଆଜ୍ଞା ଆଜ୍ଞା ମୁଁ ବି ଏବେ ଟିକେ ବାହାରକୁ ଆସିଥିଲି ବିଲକୁ ବୁଲିବା ପାଇଁ।
ହଁ ଭାଇ ବଢ଼ିଆ ବଢ଼ିଆ ଆଉ ବିଲ କାମ କେମିତି କଣ ଚାଲଚି?
ଆଜ୍ଞା ଭାଇ ବିଲ କାମ ଚାଲିଛି ତ ବର୍ଷା ହଉଛି ଟିକେ ଏବେ ଟିକେ ପାଣି ଅଧିକ ହେଇଗଲାଣି ବିଲରେ।
ହଁ ହଁ ହଁ ଭାଇ ଆଉ ସବୁ ତଳି ଫଳି ପଡ଼ିଗଲାନି କି ଧାନ ତଳି?
ଆଜ୍ଞା ଆଜ୍ଞା ଧାନ ତଳି ପଡିି ଗଛ ବି ଉଠିଲାଣି।
ହଁ ଭାଇ ଧାନ ପଡ଼ିକି ଗଛ ଉଠି ଗଲାନି।
ଆଜ୍ଞା ଆଜ୍ଞା।
ଆଉ ତାହେଲେ ଭାଇ ହଁ ଶୁଭିବ। ତାହେଲେ ଧାନ ରୁଆ ହେଲା ବେଳେ ଆହୁରି କେତେ ଦିନ ଲାଗିବ।
ଆଜ୍ଞା ରୁଆ ପତା କରେତ ଆଉ ଦଶ ପନ୍ଦର ଦିନ ଭଳିଆ ଲାଗିବ।
ହଁ ଭାଇ ତାହେଲେ ଭାଇ ଆପଣ ଚାଷୀ ଲୋକ କି ନା ବାବା ମା ଚାଷ କର ନା ବାପା ମା ଚାଷ କରନ୍ତି ଆପଣ ବୁଲିବାକୁ ଯାଅ।
ଆଜ୍ଞା ନାଇଁ ବାପା କରନ୍ତି ବାପାଙ୍କ ସହିତ ମିଶିକି ମୁଁ ବି ଚାଷ କରେ।
ହଁ ଭାଇ ବଢିଆ ଭାଇ ଆଉ ଚାଷୀ ତ ସବୁଠୁ ଚାଷୀ ଯୋଗୁ ହିଁ ଆମେ ଭାଇ ଚଳୁଛୁ ଭାଇ। ନା କଣ କହୁନ ଭାଇ ଠିକ କହିଲି ନା ଆଉ ଭାଇ ଚାଷୀ ହେଲା ଚାଷୀ ହେଲା ମାନେ ଇଣ୍ଡିଆର ନା ସାରା ବିଶ୍ୱରେ ମେରୁହାଡ ଚାଷୀ ହିଁ ଚାଷୀ ଦ୍ଵାରା ହିଁ ସବୁ ଆମେ ଯେଥିପାଇଁ ବଞ୍ଚି ଚେ ତାହିରେ ସବୁ ହିଁ ଚାଷୀ ଯୋଗୁ ଚାଷୀ ଯୋଗୁ ହିଁ ହଁ। ଆଉ ଭାଇ ବ୍ରେକ୍ଫାଷ୍ଟରେ କଣ ଖାଇଲେ?
ଆଜ୍ଞା ସକାଳ ଜଳଖିଆ ରେ ଆଜ୍ଞା ଖାଇଥିଲି ବିସ୍କୁଟ ଖାଇଥିଲି। ତାପରେ ସେଓ ଦିଟା ଖାଇଥିଲି। ଆଜ୍ଞା ଆଉ ଡାଳିମ୍ବ ଖାଇ କିଏ?
ହଁ ଭାଇ ତାହେଲେ ବହୁ ବହୁତ ବଢିଆ ଆପଣ ଡାଇଟ୍ ମେଣ୍ଟେନ କରୁଛନ୍ତି ଆଉ। ଆଉ ଭାଇ ଆପଣ ହଁ ହଁ ଆଉ ଭାଇ ବର୍ଷା ହଉଚି କି?
ଆଜ୍ଞା ଆଜ୍ଞା ଆଜ୍ଞା ଶୁଣି ତ ପାରୁଥିବେ ବର୍ଷା ତ ବହୁତ ଜୋରରେ ହଉଛି ସକାଳୁ ଛାଡୁ ବି ନାହିଁ।
ହଁ ଭାଇ ଆମର ଏପଟେ ବି ଭାଇ ଦୁଇରୁ ତିନି ଦିନ ହେଲା ଲଗାତାର ବର୍ଷା ଭାଇ ରହିଛି। ଆଉ ଭାଇ ଆଜି ଆମେ ଆଜି ଯେହେତୁ ରବିବାର ଟିକେ ଫାଙ୍କା
ଆଜ୍ଞା।
ସେହେତୁ ଆମେ ଆଜି ଯେହେତୁ ବୁଲିବାକୁ ବାହାରିଥିଲୁ ତ ବର୍ଷା ତ ସବୁ ପ୍ଲାନ୍ କ୍ୟାନସେଲ କରିଦେଲା ଆଉ।
କୁଆଡେ କୁଆଡେ ଆଜ୍ଞା ବୁଲିବାକୁ ଯା ଭାବିଥିଲେ ଜିବେକି?
ହଁ ଭାଇ କଣ ପାଇଲେ ଆମେ ଏବେ ବର୍ତ୍ତମାନେ ଆମେ ହେଲୁ ଭାଇ ବାଲେଶ୍ଵର ର ହେଲା।
ଆଜ୍ଞା।
ଆମେ ଆସିଥିଲୁ ବର୍ତ୍ତମାନ ଏବେ ଇଣ୍ଟରନସିପ କରିବାକୁ କାହିଁକି ନା ଆମର ବିଟେକ୍ ଚାଲିଛି ତ କଣ୍ଟିନ୍ୟୁ ଫୋର୍ଥ ଇଅର ହେଇଗଲାନି ସେଥିପାଇଁ ଆଉ ଯେହେତୁ ବିଟେକେରେ ବିନା ଇଣ୍ଟର୍ନସିପ୍ ରେ କିଛି ଜବ୍ ବି ମିଳୁନାହିଁ ସେଥିପାଇଁ ଆମେ
ଆଜ୍ଞା ଆଜ୍ଞା ଆଜିକାଲି ତ ଆଜି କାଲି ଇଣ୍ଟରସିପ ଆଜ୍ଞା କମ୍ପଲସରୀ ବି ହେଇଗଲାଣି ମୁଁ ଜାଣିଛି।
ହଁ ଭାଇ ଇଣ୍ଟର୍ନସିପ୍ କରିବା ପାଇଁ ହଁ ଭାଇ ଡିପ୍ଲୋମା କେଉଁ କଲେଜ ରେ?
ଆଜ୍ଞା ଏ କେଉଁଝରରେ ଜାଣିଚନ୍ତି ମାଇନିଂ କଲେଜ।
ହଁ ଭାଇ ହଁ ଭାଇ ଜାଣିନି ଶୁଣିନି ଆପଣଙ୍କୁ ଏବେଠୁ ଆଉ। କହିଲି ତାହେଲେ ଆପଣଙ୍କର ମାଇନର କଲେଜ କି?
ଆଜ୍ଞା।
ହ୍ୟାଲୋ ହଁ ତାହେଲେ ଆପଣ ଇଣ୍ଟର୍ନସିପ୍ କରିଛନ୍ତି? ଇଣ୍ଟର୍ନସିପ୍ କରିଛନ୍ତି ଆପଣ କେଉଁ ଜାଗାରେ ଭାଇ।
ଆଜ୍ଞା ସେ କେଉଁଝର ର ହେଡ୍ ଅଫିସ ରେ ମାନେ ମୁଁ ଯେହେତୁ ଇଲେକ୍ଟ୍ରିକାଲ ରେ କରୁଥିଲି
ହୁଁ।
ଆଜ୍ଞା ତ କେଉଁଝରରେ ଯୋଉ ହେଡ୍ ଅଫିସ୍ ଥିଲା ମାନେ ଯୋଉ ଗ୍ରୀଡ୍ କୁହନ୍ତି।
ହଁ ଭାଇ।
ଆଜ୍ଞା ସେ ଗ୍ରେଡ୍ ରେ ମୁ କରିଥିଲେ ଏକ ମାସ ଇଣ୍ଟରସିପ୍।
ହଁ ଭାଇ ହଉ ଆମର ବି ଇଣ୍ଟରସିପ୍ ଚାଲିଚି ଆମର ବି ଭାଇ ଭୁବନେଶ୍ୱର ସିଟିସିିଟି ସିଟିଟିସିି। ସେଇଟା ଗୋଟେ ଗମେଣ୍ଟ ମାନେ ସେ ସେ ହଁ ହଁ ସେଇଟା ଗୋଟେ ଗମେଣ୍ଟ ସେଣ୍ଟ୍ରାଲ
ପଢ଼ିବେ ମାରିବେ ମାନେ ଆମର କେଉଁଝରର ଯୋଉ ମୁଁ କହିଲି ମାଇନିଂ କଲେଜ୍ ସେଠିବି ତାର ଏକ୍ସଷ୍ଟେନସନ ସେଣ୍ଟର ଅଛି ନାଇଁ ଆଜ୍ଞା ତା ସିଟିଟିସିରେ ଏକ୍ସଷ୍ଟେନସନ ସେଣ୍ଟର ସେଠି ବି ଅଛି ଆମ କଲେଜେରେ।
ହଁ ହଁ ଭାଇ।
ମୁଁ ବି ଆଜ୍ଞା ସିଟିଟିସି ମୁଁ ବିି ସିଟିଟିସିରେ ଗୋଟେ କୋର୍ସ କରିଚି।
ତା ହଁ ଆହୁରି ଗୋଟେ କଥା କହୁିଚି ଶୁଣ ଭାଇ। ଆମର ଯେହେତୁ ଗଞ୍ଜାମ ଡିଷ୍ଟ୍ରିଡି। ଆଉ ଗଞ୍ଜାମରୁ ପ୍ରାୟ ମାନେ ହଜାର ହଜାର ପିଲା ଭାଇ ବି ଟେକ୍ ପାସୱାର୍ଡ଼ ପିଲା। ଏଠିକି ଆସି ଇଣ୍ଟରସିପ୍ କରନ୍ତି ଛଅ ମାସେ ମାନେ ମାସ ରୁ ଆରମ୍ଭ କରି ଦୁଇରୁ ତିନି ମାସେ ଛଅ ମାସେ ସବୁ ପ୍ରକାର କୋର୍ସ ଏଭେଲେବୁଲ୍ ଏଠି ଅଛି ହଁ। ହଁ ଭାଇ ସବୁ କୋ ସବୁ କୋର୍ସ ଏଭେଲେବୁଲ୍ ଆହୁରି ଅ ସବୁ ବ୍ରାଞ୍ଚ। ମେକାନିକାଲ ସିଭିଲି ଅର ଇ ଟି ସି ଅର ତ୍ରିପଲି, କମ୍ପ୍ୟୁଟର ସାଇନ୍ସ ସ ଅଲ୍ ବ୍ରାଞ୍ଚ। ଅଲ୍ ବ୍ରାଞ୍ଚ ଆର ଏଭେଲେବୁଲ୍ ହଁ।
ଆଜ୍ଞା ଆଜ୍ଞା ଜାଣିଚି।
ଆଉ ଭାଇ। ଆଉ ଭାଇ ଆପଣଙ୍କର ଫ୍ୟାମିଲିରେ କିଏ କିଏ ଅଛନ୍ତି? ହାଲୋ।
ହଁ ଭାଇ କୁହନ୍ତୁ ଶୁଭୁଚି ହଁ ଭାଇ ଶୁଭୁଚି।
ମୁଁ କହୁଚିକି ଆପଣଙ୍କର ଫ୍ୟାମିଲି ମେମ୍ବର କଣ କିମ୍ବ?
ଆ ମୋର ଜଣେ ସାନ ଭାଇ ଆଉ ମୁଁ।
ହଁ ହଁ ହଁ ତାହେଲେ ଭାଇ ବହୁତ୍ ବଢିଆ ଆଉ ବାପା ମା?
ଆଜ୍ଞା ଆଜ୍ଞା ବାପା, ମା, ସାନ ଭାଇ ଆଉ ମୁଁ ପା କହିଲି। ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ହଁ ମୋତେ କଣ ସମର ଫ୍ୟାମିଲି ଭାଇ ଜଏଣ୍ଟ ଫ୍ୟାମିଲି ଆମେ ହେଲୁ ଆମେ ଦୁଇ ଭାଇ ଏବଂ ବାପା, ମା ଆଉ ଦାଦା, ଖୁ଼ଡି ମଧ୍ୟ ଅଛନ୍ତି।
ଆଜ୍ଞା ଆଜ୍ଞା।
ଆଉ।
ଆଜ୍ଞା ଆଉ କଣ ଦିହ ଭଲ ଅଛି?
ହଁ ଭାଇ ମୋର ବି ଭଲ ଅଛି। ଆଉ ଭାଇ ଆପଣଙ୍କର ସେପଟେ ବର୍ଷା ରହିଲାନି କି ନା ବର୍ଷୁଚି?
ଆଜ୍ଞା ଆଜ୍ଞା ବର୍ଷୁଚି ପା ଆମ ଆଡେ ଠିଆ ହେଇଚୁ ଗୋଟେ ଜାଗାରେ।
ଭାଇ ଆପଣ ବିଲ କାମ ତ କଇଲି ଜାଣିଛୁ ବୋଲି। ହେଲେ ଧାନ ତଳି କେମିତି କଣ ପ ଥିବା ଯାଏଁ କେହି କହିବ କି ଭାଇ ହଁ ଭାଇ ଟିକେ ଜାଣିଚ ଯଦି କହିବ ତ ତାହେଲେ ଭଲ ହେଇଥା
ଆଜ୍ଞା ଆଜ୍ଞା ଧାନ ତଳି ମାନେ କଣ କରିବେ ନା ନା ଆପଣଙ୍କ ଘରେ ଦୁଇଟି ପାଗ ଥାଏ ଗୋଟେ ହେଲା
ହଁ ଭାଇ।
ଜାଣିଛନ୍ତି?
ହଁ ହଁ। ଧୂଳିଆ ପାଗ ମିନ୍ସ ମାନେ ଯୋଉଁ ପାଗ ଯୋଉଁ ଖରା ଦିନେ। ମାନେ ଖରା ଦିନ ଯେଇ ପାଗ ଥାଏ ସେଇଟା ହେଲା ଧୂଳିଆ ପାଗ ଆଉ ବର୍ଷା ଦିନେ ଯୋଉ ପାଗ ଆସିଥାଏ ସେଇଟା ହେଲା କାଦୁଆ ପାଗ ନା। ଠିକ୍ କହିଲି ନା ଭୁଲ? ହାଲୋ। ହାଲୋ ହାଲୋ। ହାଲୋ। ହାଲୋ ଭାଇ।
ବିହନ ବୁଣ୍
ହଁ ହାଲୋ ଭାଇ, ହାଲୋ ହଁ ଭାଇ ଟିକେ ସୁୁବିଲାନି ଆପଣଙ୍କର ନେଟୱାର୍କ ଇସୁ ବୋଧେ?
ହଁ କାଦୁଆ ପାଗ ଜାଣିଚନ୍ତି କି?
ଥିଲି ଆପଣଙ୍କୁ ଶୁବୁଥିଲା କି?
କାଦୁଆ ପାଗରେ କଣ କରିବେ ନା ଆପଣ ଧାନକୁ ପ୍ରଥମେ ଗ-ଗଜେଇବେ ମାନେ ତାକୁ
ହଁ ଭାଇ କୁହନ୍ତୁ କୁହନ୍ତୁ ହଁ ହଁ ହଁ।
ଆଜ୍ଞା ତାକୁ ଯେତେବେଳେ ଗଜେଇବେ ତ ସେଥିରୁ ଯୋଉ ଗଜାଟା ବାହାରିବ ତାକୁ ନେଇକି କାଦୁଅରେ ଆଜ୍ଞା ନେଇକି ପ କେଇବେ ମାନେ
ହଁ ଭାଇ ହାଲୋ
କହନ୍ତି ହଁ ଭାଇ ଶୁବୁଚି।
ଭାଇ ଟିକେ ମାନେ ଯେହେତୁ ଟିକେ କମ କହିଲେ ଟିକେ କ୍ଲାରିଟି କମ ଆସୁଚି ତ ସେଥିପାଇଁ ଆ ମତେ ମତେ।
ଆଜ୍ଞା ବୁଲାବୁଲି କରିତେ କୁଆଡ଼େ ଯାଇସିନ୍ତି?
ଓ ଭାଇ ହଁ ଭାଇ ଆଜି ଯିବୁ ବୋଲି ଭାବୁଚୁ ଏବେ ତ ଫ୍ରେସ୍ ହେଇଗଲୁନୁ। ଆଉ ଟିକେ କିଛି ସମୟ ପରେ ଭାଇ ବାହାରିବୁ ବୋଲି ଭାବୁଛୁ। ଏଠି ତ ପାଖେରେ
ଆଜ୍ଞା ଆଜ୍ଞା ଆଉ ଆଜ୍ଞା ବୁଲାବୁଲି ସବୁ ବାହାରକୁ କୁଆଡ଼େ କ ଠିକି ଯାଇଛନ୍ତି ମାନେ ଯେମିତି କି ପୁରୀ କୋଣାର୍କ କୁଆଡ଼େ ଯାଇଛନ୍ତି?
ହଁ ଭାଇ ପୁରୀ କୋଣାର୍କ ସବୁଭାଇ ଭାଇ ଯାଇଚି ଭାଇ।
ଆଜ୍ଞା ଆଉ କୋଉ କୋଉ ଜାଗା ସବୁ ଯାଇଚନ୍ତି?
ଆଉ ଭାଇ ଏଠିକାର ଭୁବନେଶ୍ୱରରେ ମୁଁ ରହି ଆଜି ଏବେ ତ ମାସେ ରହୁଚି। ଭାଇ ଭୁବନେଶ୍ୱର ଏସ୍ ପ୍ଲାନିଂ ବୋଲି ଗୋଟେ ଜାଗା ଅଛି ସେ ଜାଗାକୁ ଭାଇ ଯାଇନି ସେଇଟା ଗୋଟେ ସପିଂ ମଲ୍ ଟାଇପ୍ ର ଆଉ ସେଟା ଓଡ଼ିଶାର ସ ସବୁଠୁ ବଡ଼ ସପିଙ୍ଗ୍ ମଲ୍ ଆଉ ସେଠି ଯିବା ବୋଲି ଆଜି ଭାବୁଚି ଆଉ। ଅ -ହୋ -ହଁ।
ହଁ ଆଜ୍ଞା କିଛି ନାହିଁ ଆଜ୍ଞା ବୁଲାବୁଲି କରିକି ଆସନ୍ତୁ
ହଁ ଆଜ୍ଞା ଆଉ ଆପଣଙ୍କର ଡିପ୍ଲୋମା ସରିଗଲାନି କି ନା କଣ୍ଟିନ୍ୟୁ ଚାଲିଚି ବର୍ତ୍ତମାନ୍?
ଆଜ୍ଞା ନାଇଁ ନାଇଁ ସରିଗଲା ମୋର ତିନିବର୍ଷ ଥିଲା ଏବେ ରେ ସରିଗଲା ମର ବୈଦ୍ୟୁତିକ ବିଭାଗରେ କରୁଥିଲି ନା।
ହଁ ହଁ।
ଆଜ୍ଞା। ହଉ ଆଜ୍ଞା ମୁଁ ରଖୁଚି ଫାଙ୍କା ହେଲେ କଲ୍ କରିବେ।
ହଁ- ହଁ- ହଁ ହଉ।